ହ୍ୟାଲୋ।
ଆଜ୍ଞା।
ଗୁଡ଼୍ ଇଭିନିଂଙ୍ଗି ସାର୍।
ଗୁଡ୍ ଇଭିନିଂଙ୍ଗି ଶୋଇଥିଲି କହୁନାହାନ୍ତି। ଆଜି ଖାଇଥିଲି ଏ ଭାତ ଚିଙ୍ଗୁଡି ଡାଲମା ସାଲଟ।
ଓ ହୋ ଏମିତି ହେଇଛି ନାଁ ଓହୋ ଆଜି ସଟର ଡେ।
ଆଜ୍ଞା।
ଆଉ ପାଗ କେମିତି କଣ ଅଛି ବର୍ଷା ନାଁ ଖରା ନାଁ କଣ?
ପାଗ ଟିକେ ମେଘୁଆ ଦେଇଥିଲା ଏବେ ବି ଅଛି ବାହାରକୁ ଯାଇନି ମେଘୁଆ ପାଗ ଦେଇଥିଲା କିନ୍ତୁ ଦିପହରେ।
ହ ହୋ। ଆଉ ତ ଆପଣଙ୍କ ଗାଁ ରେ କଣ ଅଛି ସବୁ ପିକନିକ ସ୍ପଟ ଟିକେ କହିବବେ ଆମର ଟିକେ ପିକନିକ ପ୍ଲାନ୍ କର ଅଛି ତ ଯିବା ପାଇଁ ତ ସେଥିପାଇଁ
ଆମ ମାନେ ଆମ ଗାଁରେ କେବଳ ଗୋଟେ ମାନେ ଗୋଟେ ମନ୍ଦିର ଅଛି। କିନ୍ତୁ ମୋ ଗାଁ ର ରେଡିଏସନ ଭିତରେ ବହୁତ କିଛିି ପିକ ପଟ ଅଛି ଆପଣ ଆରାମସେ ଆସିଲେ ବୁଲି ପାରିବେ ନା ଯେମତି କି ଆମର ଲିଙ୍ଗନାଜ ମନ୍ଦିର ହେଲା ହଁ ମୁକ୍ତେଶ୍ଵର ମନ୍ଦିର ହେଲା କେଦାରଗୋଉରି ହେଲା ଏ ଆମର ସବୁଠୁ ଲାର୍ଜ
ଲିଙ୍ଗରାଜ ମନ୍ଦିର କଣ କେମିତି ଖାଲି ମନ୍ଦିର ଦର୍ଶନ ଆଉ କଣ ପୋଖରୀ ପୋଖରୀ
ହଁ ସେଇ କଥା କହୁଛିିବା ଲାର୍ଜେଷ୍ଟ ଗୋଟେ ଅଛି ଆମର ମାନେ ବିନ୍ଦୁସାଗର ଆପଣ ସେଠି ମାନେ ମାନେ ବଢିଆ ଲାଗିବ ଆପଣଙ୍କୁ ମାନେ ସନ୍ଧ୍ୟା ବେଳେ ଏମିତି ଫିଲ ବା ଆପଣ ଗଙ୍ଗାକୋଳରେ ବସିଛନ୍ତି। ମାନେ ସମସ୍ତେ ମାନେ ସବୁ ଭେରାଇଟିର ଲୋକ ଆସୁଛନ୍ତି ଏମତି ଜାମିଙ୍ଗ ହଉଛି ଗୀତ ଫିତ ଗାଉଛନ୍ତି ଏଇ କରୁଛନ୍ତି ତ ଆପଣଙ୍କୁ ପରିବେଶ ବହୁତ ଭଲ ଲାଗିଵ।
ଓ ହୋ ମନ୍ଦିର ପାଖରେ ନା ଦୂର?
ହଁ ମନ୍ଦିର ପାଖରେ ସେଇଠୁ ହାଫ କିଲୋମିଟର ହବ ମନ୍ଦିରଠୁ।
ଓହୋ ସୋଠୁ ମନ୍ଦିର ପାଖରେ କଣ ପାର୍କ ଫାର୍କ ଏରିଆ ବସା ବସି ପାଇଁ ନାଁ କଣ କେମିତି?
ମନ୍ଦିର ଭିତରେ ପାର୍କ ଭଳିଆ ଅଛି।
ବୁଲାବୁଲି କରିପାରିବ ନାଁ?
ଆଉ ଯଦି ଭଲ ପାର୍କ ଯଦି କଣ କହିଲେ?
ମୁଁ କହିଲି ଯୋଉଁ ମନ୍ଦିର ପାଖରେ ପାର୍କ କଣ ଟାଇମ୍ ଟେବୁଲ୍ ନାଁ ଏମତି ଯେତେବେଳେ ବି ଯାଇ ବସି ପାରିବେ ଓହୋ।
ଆଉ ଆମର ମାଉସୀମା ପାର୍କ ଗୋଟେ ବଡ ପାର୍କ ଅଛି ସେଟେ ଥିଲା ଏବେ ଚନ୍ଦନ ମହୋତ୍ସବ ଥିଲା। ବଡ଼ଆକାରେ କରୁଥିଲେ ଜଣେ ଜଣେ ବିଲଡର ଜଣେ କରୁଥିଲେ। ତ ବଢିଆ ଲାଇଟ୍ ଫଟ କରିକି ଭଲ ଇଏ କରିକି କରୁଥିଲେ।
ଆମର ଧର କଟକ ରୁ ଯିବୁ ଲିଙ୍ଗରାଜ ମନ୍ଦିର କେମିତି କଣ ଯିବୁ ଟେ ଲୋକେସନ?
ଆପଣ ଆସିକି ପହଞ୍ଚିବେ।
କଟକ ରୁ ଧର କଟକ ବାଦାମ ବାଡ଼ିରୁ ଆମେ ଧର ବସ ଧରିବୁ କଉଠୁ ଆସିକି ଓହ୍ଲେଇବୁ।
ଆପଣ ଆସିକି ବର ମୁଣ୍ଡାରେ ଓଲ୍ହେଇବେ ମାଷ୍ଟର କ୍ୟାଣ୍ଟିନରେ ଓଲ୍ହେଇବେ ନହେଲେ। ସେଠୁ ଡାଇରେକ୍ଟ ଅ ତ କି ଓଲା ଆପଣ ଯାହା ଓଡିଶା ଯାତ୍ରୀ ଆପ୍ ଡାଉନଲୋଡ କରିବେ ଆପଣଙ୍କୁ କମ୍ ପଡିବ। ଆଉ ସେଠୁ ଆପଣ ଆସିକି ଲିଙ୍ଗରାଜ ମନ୍ଦିର ପାଖରେ ପହଞ୍ଚିବେ।
ହଁ ହଁ ଡାଇରେଟ
ମନ୍ଦିରର ହଁ ଆଜ୍ଞା ଆଜ୍ଞା ଆରାମସେ ମିଳିଯିବ ନହେଲେ ଆପଣଙ୍କୁ ବହୁତ। ସେଠୁ ଆସୁଛି ବ ଶ ନମ୍ ଦଶ ଟଙ୍କା ଆ ନନ୍ ଏସି ଟା ପଡିବ ଆପଣଙ୍କୁ ପାଞ୍ଚ ଟଙ୍କା ଆଉ ଏସି ଟା ପଡିବ ଦଶ ଟଙ୍କା ପଡ଼ିବ। ମାଷ୍ଟରକାଣ୍ଟିନ ଟା ଅଧିକ ପଡିପାରେ ଏଇ ଦଶ ଟଙ୍କା କୋଡିଏ ଟଙ୍କା ପଡିବ ଆଉ। ଆଉ ଆମର ସେଇଠୁ ଆସିି ଚି ଲିଙ୍ଗରାଜ ମନ୍ଦିର ଆଡ଼େ ପହଞ୍ଚିବେ। ଦର୍ଶନ କରିବେ ସେଠି ଜଳଖିଆ ଆଜ୍ଞା ଖାଇବେ। ଜଳଖିଆ ଟିକେ ଖାଇଲେ ଆଁ ସବୁ ଭଲ। ବଢିଆ ମ ସୁବିଧା ଅଛି ସେଠି ମିଳୁଛି। ଖାଇ ସାରିବେ ତାପରେ ସେଇ ଆମର। ଗ୍ୟାରେଜ ଛକ ଗଳି ଭିତରେ ଭଲ ମାନେ ଘର ମାନେ ଭଡା ଦିଆହଉଛି। ଜି ସେଠି ମାନେ ରହିବା ପାଇଁ ଷ୍ଟେ କରିବା ପାଇଁ ଟି ତେ ସମୟ ଷ୍ଟେ କରିବେ ଆପଣ ସେଠି ଷ୍ଟେ କରିବା ପାଇଁ ହଁ ହଁ ମନ୍ଦିର ପାଖରେ ଅଛି ମନ୍ଦିର ସିଧା ଦେଖିବେ ଗୋଟେ ଗଳି ଅଛି ସେଇ ଗଳି ଭିତରେ ଘର ଗଡା ସବୁ ଅଛି ମାନେ ବିଲ୍ଡିଙ୍ଗ ଗୁଡା ଅଛି। ସେଠି ଆପଣ ଷ୍ଟେ କରିପାରିବେ ହଁ ସେଠି ଆପଣ ଷ୍ଟେ କରିପାରିବେ। ତାପରେ ଆପଣ ଯଦି ମାନେ ଲଞ୍ଚ ପାଇଁ ମାନେ ଟି ପ୍ରିଫର୍ କରିବେ ମୁଁ ତାହଲେ ଆପଣଙ୍କୁ କହିପାରିବି ହଁ ଲଞ୍ଚ ପାଇଁ ଆପଣ ବାସୁଦେବ ମନ୍ଦିରରେ ଅଭଢା ଡାଲମା ଖାଇପାରିବେ। ଟିକ ଲିଙ୍ଗଜ ଜ କଣ ଲେଟ ହୋଇ ତ ତ ହଁ। ତାପରେ ଆଜ୍ଞା ଆଜ୍ଞା ଆଜ୍ଞା ସେଠି। ବସତି ଟା ଭଲ ମିଳେ ତ ଦିନ ବେଳେ। ଯିବେ ଶହେ ଟଙ୍କା ଥିଲା ଏବେ ଶହେ ଟଙ୍କା ମିଳୁଛି ଶହେ ଟଙ୍କା ନର୍ମାଲ। ଆଁ ଭାତ ଡ଼ାଲମା ଆ ଖଟା ଆଉ କିଛି ଗୋଟେ ଆଇଟମ୍। ଯଦି ଆପଣ ଶହେ ପଚାଶ ଟଙ୍କା ଦେବେ ଏମିତି ଆଠଟା କି ଆଠଟା ଖଣ୍ଡେ ଆଇଟମ୍ ପାଇବେ ଆଉ।
ଓହୋ ତାହେଲେ ଏମିତି କଥା ନା ହୁଁ। ହଁ କଣ ଟାଇମିଂ ଟେବୁଲ୍ ମାନେ ଖୋଲା ମନ୍ଦିର?
ନା ନା ଏ ଟାଇମିଂ ବହୁତ୍ ସକାଳୁ ଖୋଲା ହୁଏ ସବୁ ମନ୍ଦିର। ତାଙ୍କର ନଅଟା ରୁ ପ୍ରସାଦଟା ବାହାରିଯାଏ।
ଭିଡ ଲାଇନ କରିକି ଯିବାକୁ ପଡିବ, ନା କେମିତି କଣ ମନ୍ଦିରକୁ?
ଅନ୍ୟ ସମସ୍ତଙ୍କର ଲାଇନ ନଥାଏ।
ନାଇଁ ନାଇଁ ଯଦି ଲିଙ୍ଗରାଜ ମନ୍ଦିର କଣ କେମିତି ଫାଙ୍କା ନା ଭିଡ।
ନାଇଁ ଲିଙ୍ଗରାଜ ମନ୍ଦିର ଏମିତି ଫେଷ୍ଟିଭାଲ ସିଜିନ ହେଲା। କିଛି ଅକେଜନ ହେଲା କି ସୋମବାର କି ଶନିବାର ହେଲା। ସଂକ୍ରାନ୍ତି ହେଲା ସେଇ ଟାଇମ ରେ ଟିକେ ଭିଡ ହୁଏ ଆଉ।
ଅନ୍ୟ ଦିନେ ଏମିତି ଅଳ୍ପ ଆଉନା।
ନା ଏମିତି ମାନେ ଚଳିଲା ଭଳି ଆଉ।
ଓହୋ ସେଇଠୁ ସେଠୁ ଆମେ ଯଦି ଆଉ କୁଆଡେ ଯାଇବୁ ଗାଡି ବି ସୁବିଧା ଅଛି ନା।
ହଁ ଆପଣ ଯେମିତି ଆସିବେ ବରମୁଣ୍ଡାରେ ପହଞ୍ଚିବେ ସେଠି ଆପଣ। ଖଣ୍ଡଗିରି ଉଦୟଗିରି ହଁ ଲିଙ୍ଗରାଜ ମନ୍ଦିର ଟା ଆପଣ ଆରାମସେ ସେଇଠୁ ହଁ ସେଇଠୁ। ବସ୍ ଯାଉଛି।
ଆଉ ସେଇଟା ହଁ ବସ ଅଟୋ ସବୁ ମିଳିବ ସବୁବେଳେ ଆଭେଲେବୁଲ ନା। କିଛି ହଇରାଣ ହବାର ନାହିଁ ତ? ଆମେ ଟିକେ ବହୁତ ଲୋକ ବାହାରି? ପିକନିକ କରିବା ପାଇଁ ପନ୍ଦର କୋଡିଏ ଜଣ ଖଣ୍ଡେ ବାହାରିଛୁ ତ ଟିକେ ମୁ ଜାଣିିନଥିଲି କେମିତି କଣ ସେଇ ଭୁବନେଶ୍୍ୱରରେ ଲିଙ୍ଗରାଜ ମନ୍ଦିର ଶୁଣିଛୁ। ଏତେ ସୁବିଧା ହରିକା କିଛି ନାହିଁ ବୋଲି ଆମେ ଜାଣିନୁ। ତ ଜଣେ ଦି ଜଣେ ହେଲେ ସେନା କୋଉଠୁ ଆଡଜଷ୍ଟ କରିାରିବ ଯେତେଳେ ଆମେ ଏତେ ଲୋକ ହଇରାଣ ହେଇ ଯିବୁ ନା କିଛି ସୁବିଧା ନଥିଲେ। ଏବେ ବି ଯୋଉ ଖରା ଦିନ ଚାଲିଛି ଖରା ବର୍ଷା ହଉଛି। ତ ସେଥିପାଇଁ ମୁଁ କହିଲି ପଚାରିବା କେମିତି କଣ ସୁବିଧା ରହୁଛି ତାହେଲେ ଗାଡି ଫାଡି ଠିକ ସେ ଆମେ ଯୁଆଡେ ଯାଇପାରିବୁ ବି ମିଳିପାରିବ ନା ତା ଭଡା ବି ମିଳିପାରିବ ଆଉ ନା ହୋଟେଲ ଫୋଟେଲ ଯାହା ସବୁ ସୁବିଧା ଭଲ ଅଛି ନା ତ ହୁଁ, ତାପରେ ଆପଣଙ୍କ ଘର ପାଖରେ କଣ ଅଛି ମନ୍ଦିର ନା
ନା ଆମ ମାନେ ସେ ଲିଙ୍ଗଜ ମନ୍ଦିରଠୁ ଦି କିଲୋମିଟର ଡିଷ୍ଟାନ୍ସ ରେ ଆମର କପିିଲନାଥଙ୍କ ମନ୍ଦିର ଅଛି ଆଉ ମ ଜୀବନ ସକୁରେ ଆମର ମାନେ, ହଁ
ବାପାଙ୍କର ନା, ହଁ
ହଁ ଜୀବନ ଠାକୁର ଆମର ମାନେ, ନିଶଵାସ ନଉଛନ୍ତି ଆସିଲେ ଦେଖିବେ। ମାନେ, ଆପଣ ଦେଖିବେ? ଆପଣଙ୍କୁ ନନା ମାନେ ଦେଖେଇବା ଆପଣଙ୍କୁ, ମାନେ ଠାକୁରଙ୍କ ମାନେ ନାସା ପାଖରେ ଯଦି ଆପଣ ଆପଣ ଧୂପୁଡି ଦୀପ ରଖିବେ, ସେଇଟା ଭିତରୁ କିଛି ସମୟ ପାଇଁ ଯିବ ତାପରେ ସେ ନିଶ୍ୱଵାସ ନେଲା ବେଳେ ସେ ଟିକେ ଲିଭିିଲା ଭଳିଆ ହବ, ଆପଣ ଦେଖିବେନି ସେଟା ସ୍ୱତନ୍ତ୍ର ହେବନି ଆପଣ
ଓହୋ, ପୁରା ମାନେ ପ୍ରତ୍ୟକ୍ଷ ଠାକୁର ଅଛନ୍ତି ନା
ଆପଣଙ୍କର ମାନେ, ଆମର ଏଠି ମାନ୍ୟତା ଅଛି ଆଜ୍ଞା, ଆଜ୍ଞା ଦେ ସେ ଦେଖିପାରିବେ ସେଇଟା। ଆଜ୍ଞା, ତାପରେ ମାନ୍ୟତା ଅଛି କାର ବି ଦେହ ଖରାପ ହେଇଥାଏ ତ, ଆମର ଏଠି ଅଖଣ୍ଡରେ ଦୀପ ବସାନ୍ତି, ନହେଲେ ଗୁଆ ନଡିଆ ବସେଇଲେ ଭଲ ହେଇଥାଏ ସମସ୍ତଙ୍କର ଆଉ ବେଶୀ ଇଣ୍ଟେଷ୍ଟିଙ୍ଗ ଯଦି ଆପଣ ଆ ଦେଖିବେ ଜଳସୟ ମାନେ ଠାକୁରଙ୍କୁ ପୁରା ଜଳମଗ୍ନ କରାହବ ପୁରା ପାଣି, ଶହେ ଆଠ ଗରାରେ ସେଇଟା ଦେଖିବେ, ସେଟା ଦେଖିଛନ୍ତି ଆପଣଙ୍କର ସେପଟ କୁ ନା ଦେଖିନାନ୍ତି?
ପ୍ରଥମ ଆପଣ?
ସେଟା, ସେଟା ଦେଖିବେ, ସେଇଟା ବଢିଆ ଲାଗିବ ଦେଖିବାକୁ
ଓହୋ, ମାନେ ସୋମବାର ମଙ୍ଗଳ ଶନିବାର ହଉଥିବ ନା, ନାଇଁ ସେମିତି ନାଇଁ
ଚଙ୍ଗା ଥାଏ ମାନେ ସେଇ ଟାଇମ ରେ ଠାକୁରଙ୍କୁ ନନା ମାନ ମାନେ ଇଏ କରିକି, ମାନେ ତାଙ୍କର ଗୋଟେ ମେଳିଥାଏ, ମେଳି କରିକି ତାଙ୍କର ପାଣି ଲାଗି କରାଯାଏ, ପୁରା ପାଣି ଫୁଲ ହବ କିଛି ସମୟ ପାଇଁ ସବ ବଜାରଥାଏ ଭୋଜନ କି କି ଭୋଜନ କରାନ୍ତି? କିଏ ଗାମୁଛା ଡ଼ି ଦିଅନ୍ତି, ଏମତି ଥାଏ ଯାହାର ଯ ସେ ଯାହା କରିବ
ପ୍ରସାଦ ସେବନ ହେଇପାରିବ ନା।
ଆଜ୍ଞା, ଆଜ୍ଞା, ଆମର ପ୍ରସାଦସେବନ ଆଗରୁ ଅର୍ଡର ଦବାକୁ ପଡିବ। ଯେହେତୁ ମାନେ ପାଖରେ ଅଣ୍ଡ ଆସ ମନ୍ଦିର ଅଛି ସମସ୍ତେ ସେଇଟାକୁ ରେଫର୍ କରୁଛନ୍ତି। ତ କେହି ମାନେ, କରିବାକୁ ମାନେ ଯି କର ଆମର ପଡିବ, ଗୋଟେ ଦିନ ଆଗରୁ
ଓହୋ, ତାହଲେ ଏମତି ପାଖ ଅଳ୍ପ ବାଟ ସିଙ୍ଗରାଜ ମନ୍ଦିରଠୁ ନା
ଆଜ୍ଞା, ଆପଣ ଗ ପଚାରିଦେଲେ ବି କହିଦେବେ। ନା ନାଇଁ ଆମର ଗୋଟେ ଅଛନ୍ତି ଗୋଟେ ଆଜ୍ଞା ଆଜ୍ଞା।
ନା ଖାଲି, ହୁଁ ଆମ ପାର୍ଶ୍ଵରେ ମାନେ ବହୁତ ଠା କର, ନା ଖାଲି ବାବା ଅଛନ୍ତି, ନା କପିଲନା
ନାଇଁ ନା ବୋଉ ଠାର ଅଛନ୍ତି, ବୋଉ ଠାର ଅଛନ୍ତି ଦକ୍ଷିଣ କାଳି ଅଛନ୍ତି ଆମର। ତାପରେ ପାର୍ବତୀ ଗଣେଶ ସମସ୍ତେ ଅଛନ୍ତି।
ହନୁମାନ, ଶନି ସବୁ।
ହ
ମନ୍ଦିର ଭିତରେ ସବୁ ନା ଆଉ କୁଆଡେ ବାହାରକୁ ଯିବାକୁ ପଡିବ। ନେଟ କରିକି ବାବାଙ୍କ ଦର୍ଶନ ତାଙ୍କ ଚାରି ପାଖରେ ସମସ୍ତେ ଅଛନ୍ତି ନା।
ଆଜ୍ଞା ଆଜ୍ଞା।
ହଁ ସେଠି କଣ ପୋଖରୀ ହେରି ତେ ଅଛି କଣ ଉଁ ଗାଧୁଆ ପାଧୁବା ପାଇଁ ଆମେ ଯଦି ଚାହିଁବୁ
ହଁ ଗାଧୁଆ ପାଧୁଆ ପାଇଁ ଅଛି ବହୁତ ବଡ ମାନେ ବହୁତ ବଡ ନାଇଁ ମାନେ ଅଛି ବଡ ପୋଖରୀ ଟାଇପ ର। ମଣିକର୍ନିକା ଆ ଗୋଟେ ପୋଖରୀ ଅଛି ସେ ମନ୍ଦିର ସାଇଡ ରେ।
ହଁ ହଁ ଯେନ୍ତି କପିଳେଶ୍ଵର ମନ୍ଦିର ଆମେ ବୁଲିବାକୁ ଆସିଥିଲୁ କିଛି ଶୌଚାଳୟ ହରିକା ସୁବିଧା ଅଛି।
ହ ଆଜ୍ଞା ଅଛି କିନ୍ତୁ ଏତେ ବି ମାନେ ମହିଳା ମାନଙ୍କ ପାଇଁ ନାହିଁ ଆଉ ମହିଳା ମାନଙ୍କ ପାଇଁ ନାହିଁ ଆଉ। ମାନେ ମହିଳା ମାନଙ୍କ ପାଇଁ ଅଛି କିନ୍ତୁ ଯେହେତୁ ସେଠୁ ଆମର ଗାଁ ର ଲୋକମାନେ ରହୁଚନ୍ତି ପୁରୁଷ ଲୋକ ମାନେ ତ ନାହିଁ କହିବାକୁ ଗଲେ ଆଉ। ନାହିଁ କହିଲେ ଚଳେ ଆଉ।
ଆ ହୋ। ଯାହା ହଉ ଆମେ ଉଁ ତା ହେଲେ ଯିବୁ ଆଉ। ଯେ ଏତେ ଇନଫର୍ମେସନ ଭଲ ଲାଗିଲା ଶୁଣିଲି ଠାକୁରଙ୍କ ବିଷୟରେ। ଆଉ। ଯେବେ ବି ପିକନିକ୍ ଟା କରିବାକୁ ଭାବିଚୁ ଆଉ ଏଇ ରେ ଏବେ ହେଇନି ଜଷ୍ଟ ଟିକେ ଏବେ ତ କେତେ ଜୋରେ ଖରା ହଉଚି ନା ଗାଁ ଏରିଆରେ ତ ଖରା ହଉଚି ମାନେ ସେଠି ଏଇନେ ପ୍ରବଳ ଖରା ହଉଥିବ।
ଆଜ୍ଞା।
ଟିକେ ଖରା କମିକି ଟିକେ ବର୍ଷା ଆରମ୍ଭ ହେଲେ ଏଇ ଧର ଜୁଲାଇ ମଝି ଭିତରେ ତ ଆମେ ଯାଇକିରି ଲିଙ୍ଗରାଜ ମନ୍ଦିର ଆଉ କପଳେଶ୍ଵର ମନ୍ଦିର ହେବି ଦର୍ଶନ କରିକି ଆସିବୁ। ବୁଲାବୁଲି କଲା ପରେ ଆଉ ଥରେ କଲ୍ କରିବୁ କେମିତି ଆମକୁ ଭଲ ଲାଗିଲା କୋଉ ମନ୍ଦିର କୋଉ ପ୍ଲେସ୍। ଆଉ ବିନ୍ଦୁସାଗର କହିଲେ ସେଠି ବି ଟିକେ ବସିବୁସ ସନ୍ଧ୍ୟାବେଳ ଟାଇମରେ ଭଲ ଲାଗିବ ନା? ହଁ ଲାଇଟିଙ୍ଗ ସୋ ସବୁ କଣ ହୁଏ?
ଲାଇଟ୍ ହଁ ଲାଇଟିଙ୍ଗ ସୋ ହଁ ହୁଏ ସାଡେ ଛଅ ଏ ସାଡେ ଛଟା ସାତଟା ରେ ଷ୍ଟାର୍ ହୁଏ। ଅଧ ଘଣ୍ଟେ ଘଣ୍ଟା ହବ ଦେଖିବେ ସେ ସାଇଟ୍ ରେ ସବୁ ମାନେ କ୍ଷୀରରେ ତିଆରି ସବୁ ଆଇଟମ ମିଳେ ସେଟା ଖାଇବେ। ନା ମ୍ ପୁରୀ ଭଳିଆ ଭୁବନ ଟିକେ ଫିଲ୍ ହବ ମାନେ ସେ ଯୋଉ ଆଇଟମ ଗୁଡ଼ା ଖାଇଲେ।
ଓଃହୋ ତାହେଲେ ଠିକ ଅଛି, ଆମେ ନିଶ୍ଚୟ ଯିବୁ। ସେଇଠି ବି ରେଣ୍ଟ୍ ରେ ରହିଯିବୁ ଲିଙ୍ଗରାଜ ମନ୍ଦିର ଠୁ ଗୋଟେ ଦିନ ପଛେ ହଉ। ସନ୍ଧ୍ୟାବେଳ ସମୟ ନା ଆମେ ତମ ସକାଳୁ ଯାଇଥିବୁ। ଆଉ ଦେଖିପାରିବୁନି ରହିଲେ ସକାଳୁ ପଛେ ଯାଇକି ଦର୍ଶନ କରିଦଉ କିି ଉଁ ରେଣ୍ଟରେ ରହିଯିବୁ ତା ପରେ ଖିଆପିଆ କରିକିରି ସନ୍ଧ୍ୟାବେଳେ ସେଟା ସୋ ଟା ଦେଖ୍
ଆପଣ ଯଦି ରେଣ୍ଟରେ ରହିବେ ରହିବେ ନହେଲେ ଆମର ଗୋଟେ ଅଛି ସେ ବିନ୍ଦୁସାଗର ସିଧାରେ ଆମର ଅଛି ଧର୍ମଶାଳା ଧର୍ମଶାଳା ର ଆହୁରି କମ ରେଟ୍ ରେ ଆପଣ ରହିପାରିବେ।
ଓଃହ ସେମିତି ବି ସୁବିଧା ଅଛି ନା ଲୋକ ରୁହନ୍ତି?
ହଁ ରୁହନ୍ତି ମାନେ ଯାହାର ନିର୍ବନ୍ଧ ହବାର ଅ ଅଛି କି ମାନେ ଯାହା ରହିବାର ଅଛି ତ ସେ ଧର୍ମଶାଳାରେ ଆସିକି ରୁହନ୍ତି। ଧର୍ମଶାଳା ଉପୁରୁ ପୁରା ବନ୍ଦସାଗର ଟା ସାମ୍ନା ମ ଧର୍ମଶାଳାର ଛାତ ଉପୁରୁ ପୁରା ବିନ୍ଦୁ ସାଗର ଟା ପୁରା ବଢିଆ ଦେଖିପାରିବେ। ମନ୍ଦିରର ଦୃଶ୍ୟ ବଢିଆ ଦେଖାଯିବ। ଉଁ ଯଦି ବଜେଟ୍ ଯଦି କମ ଅଛି ତ ଆପଣ ଧର୍ମଶାଳା ତ ରେଫର୍ କଲେ ଭଲ ହବ।
ଓଃ ହଉ ଯା ହଉ ଧନ୍ୟବାଦ। ମୁଁ ନିଶ୍ଚୟ ଯିବୁ ଗଲେ ଆପଣଙ୍କୁ କଲ୍ କରିବୁ ଆଉ। ଆପଣ ଟିକେ ଯା ହେଲ୍ପ ଦରକାର ଆପଣ ହେଲ୍ପ କରିବେ ଆଉ। ହଉ ଥ୍ୟାଙ୍କୟୁ।
ୱେଲକମ୍।